ହଁ ଆଜ୍ଞା ନମସ୍କାରେ ମ୍ୟାଡ଼ାମ।
ନମସ୍କାରେ।
ଆ କଣ କରୁଚ କି?
ଏଇ ଖାଇଦେଇକି ରେଷ୍ଟ କରୁଚୁ ଆଉ।
ନା କଣ ଖାଇଲେ?
ଏଇ ଭାତ ଡ଼ାଲି ଭେଣ୍ଡି ଗୋଟା ଭଜା। ଆଉ ଛୁଇଁ ତରକାରୀ। ଶାଗ କାକୁଡ଼ି ଏଇ ଗୁଡ଼ା ଆଉ।
ଆଚ୍ଛା ଆଚ୍ଛା।
ଆଉ ଆପଣ କଣ ଖାଇଲେ?
ପସନ୍ଦ ଆପଣଙ୍କ ଖାଇବା।
ମତେ ଭଲ ଲାଗେ ମତେ ବେଶୀ ଟିକେ ଆମର ହେଲେ ଆମର ଆଇଁଷ ଜିନିଷ ଟା ଏତେ ପସନ୍ଦ ନୁହଁ। ମୋରବି ଦରକାରେ। ତରକାରୀ କି ଆମର ହେଲା ପୋଟଳ ତରକାରୀ। ପକେଇତା ଇଏ ତାକୁ ଭଲ ଲାଗେ ଖାଇବା ପାଇଁ ଆଉ।
ଆଉ କଁ ଶୁବୁନେଇ ଆପଣଙ୍କ କଥା କୋଉଠି ଟିକେ ଭିତରେ ରହିଯାଇଚନ୍ତି ବୋଧେ।
ହଁ ହଁ ଶୁଭିଲା?
ହଁ ଶୁବିଲା।
ଆଜ୍ଞା ଆଉ।
ଯୋଉଠି ସେ ଖଟତଳୁ ଗଡିଥିଲୁ ସେଟାକିଏ? ହାଲୋ।
ଆପଣ କଣ ଖାଇଲେ?
ମୁଁ ଖାଇଲି ଏଇ ଭାତ ଆମ୍ବ ଡ଼ାଲି ଆଉ ଆମର ସେସେ୍ ଶାଗ ସବୁ ହେଇଥିଲା। ଆଉ ସବୁ ପୋଟଳ ତରକାରୀ ହେଇଥିଲା ଏଇ ସବୁ।
ହଁ ହୋ ଆଉ ଖାଇ ପିଇକି ରେଷ୍ଟେ କଲେଣି?
ଆଉ କଣ ଆପଣଙ୍କ ଛୁଆ ପିଲା ସବୁ ଶୋଇଲେଣି ଖାଇ ପିଇକି?
ହଁ ପୁଅଟି ମୋର ଖାଇକି ଶୋଇଲାଣି ତାର ଟିଉସନ୍ ଅଛି। ଟିଉସନ୍ କରିବ ଆଉ ତା ବାପା ବି କହୁଚନ୍ତି।
ଆଉ ପୁଅ ସ୍କୁଲ୍ ଫୁଲ୍ ଗଲାଣି?
ହୁଁ ପୁଅ ସ୍କୁଲ ଗଲାଣି ସ୍କୁଲୁ ଆସିଲା ତାର ଗୋଟେରେ ସ୍କୁଲୁ ଛୁଟି ହେଲା।
ଆଚ୍ଛା ଆଛା।
ଖାଇକି ଶୋଇଚି ଆଉ।
ଆଉ ଆପଣ କଣ ସବୁ ରଜରେ ସବୁ କଣ କଲେ ବୁଲାବୁଲି ଭଲ ମନ୍ଦ କୋଉ ଜାଗା ସବୁ ବୁଲିଲେ?
ରଜରେ ଯାଇଥିଲୁ ଗାଁବୁଲି ବା ପାଇଁ। ଆଉ ସେଠି ଆମର ବୁଲାବୁଲି କରିକି ଆସିଲୁ। ଆଉ ଟିକେ ଦେହ ଅସୁସ୍ଥ ଥିଲା ମୋର। ଆଉ ସେଠି ଦୋଳି ଫୋଳି ବନ୍ଧା ହେଇଥିଲା ଦୋଳି ବି ବେଶି ଖେଳି ହେଲାନେହିଁ।
ଲାଷ୍ଟେ ରଜ ଦିନ ଟିକେ ଦୋଳି ଖେଳଳି ଆଉ।
ଆଚ୍ଛା ଆଚ୍ଛା। ହଁ ରାତି ଫୁଣି କଣ ଖାଇବା ପିଇଆ ହୋଉଚି?
ରାତି କିି ରୁଟି ହବ ଡାଲମା କି ଭଜା ଫଜା କଣ ତିଆରି ହବ ଆଉ।
ଆଉ ଗଛ ଚାଷ ବାସ ବର୍ଷା ସିଜନ ଚାଲିଲାଣି କଣ ସବୁ କଲେଣି ନା?
ଚାଷ ବାସ ଆମର ଫୁଲ ଗଛ ଲଗେଇଥିଲି କୁଣ୍ଡରେ। ଆମର ରଖିଛୁ ଗୋଟେ ଛୋଟ କୁକୁରଟେ ପାଳିିଛୁ।
ହ
ସିଏ ତାର କଣ କରିୁଛି ନା ଯାଇକି ସେ ଫୁଲ ଗଛ ଉପରେ ପେଟେଇକିନା ବସିଛି। ବସିକି ସବୁ ଡାଳ ପତ୍ର ଭାଙ୍ଗିକି ଦାନ୍ତରେ ତାକୁ ଖାଇକି ତଳେଖପଡୁଛି।
ଆଚ୍ଛା ଆଚ୍ଛା ଭାଙ୍ଗିଦଉଥିବ ଆଉ।
ଭାଙ୍ଗି ଗଛ ସବୁ ନଷ୍ଟ କରିଦେଲାଣି ଆ ଆମର ଯୋଉ ବେଙ୍ଗ ଛୋଟ ଛୋଟ
ଆପଣ ବାନ୍ଧି ଦଉନାହାନ୍ତି।
ତାକୁ ବାନ୍ଧିକି ରଖିଲାକୁୁ ଆମର ଯୋଉ ପୁଅଟି ଅଛି। ସିଏ ତାକୁ ଫିଟେଇ ଦେଇକି ଆଣିକି ତାକୁ ଖଟ ଉପରେ ଶୋଇ ଦଉଛି। ହଉ କାଲି ଆମେ ଏଇ ଘର ପାଖରେ ଜଳଙ୍କର ତାଙ୍କ ଘରକୁ ଯାଇଥିଲା ସେ କୁକୁରା କ କେମିତି କଣ ପଳେଇ ଯାଇଛି। ଯାଇକି ତାଙ୍କର ବେଡ ଉପରେ ଚଢିକି ସେଠି ଶୋଇକି ଏକକାର ଦେଇକି ପଳେଇ ଆସିଛି। ସାଙ୍କର ଆସିକି ଆମ କହିଲେ ଆଉ ଏମତି ତମ କୁକୁର ଫିଟେଇଥିଲ। ପଳ ତା ଲ ହଲେ ଖରାପ ଲାଗିଲା।
କଣ କଣ କଲେ କି ତାଙ୍କର?
ସେ ଯାଇକି ତାଙ୍କ କବାଡ଼ି ଖେଲା ଥିଲା ଦେଇ ଦେକ ଚଢ଼ିକି ମାନେ ତାଙ୍କ ବେଡ ରେ ପରିସ୍ରା କରିଦକ ବି ପଡ
କଣ ଆପଣଙ୍କ କଥା କ୍ଲିୟର ରହିଛି ଶୁଭୁନି।
ଆଉ କୁହନ୍ତୁ ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ହେଇ ଖାଇକି ଶୋଇଛି ଆଉ।
ଆଉ ଆପଣଙ୍କ ଛୋଟ ପୁଅ।
ଛୋଟ ପୁଅ ହେଇ ଶୋଇଲାଣି ଆଉ।
ହୁଁ ହଁ
ନାଇଁ ସେ ଶୋଇଥିଲା ବୁଲିବାକୁ ପଡିଲାଣି ଆଉ ଶଉନି
ଶୋଇକି ବୁଲିବାକୁ ଯାଇସାରିଲାଣି
ହଁ ହଁ
ଇଏ ବୁଲାନ୍ତି ତାକୁ ନେଇକି
ହୁଁ ତାର ସେବି ଚିହ୍ନା ଅଛି ନା ଭାଇ ସମସ୍ତଙ୍କ ପାଖକୁ ସେ ପିଲାଟି ପଳଉଛି। ଆଉ ଯିଏ ଧରୁଛନ୍ତି ଆଜ୍ଞା ଆଜ୍ଞା।
ହଁ ହଁ ହଁ। ଛୋଟ ପିଲା ସେମାନେ ବୁଲିବା ପାଇଁ ସମସ୍ତଙ୍କ ପାଖକୁ ପଳେଇ ଯାଆନ୍ତି।
ହୁଁ ହୁଁ
ତାକୁ ଟିକେ ଖାଇବା ପିଇବା ଦଉଥିବେ ଠିକ ରେ ପାଣି ଫାଣି ପିଉଥିବେ।
ହୁଁ ହୁଁ ସିଏ ଟିକେ ବୁଲିବାକୁ ଟିକେ ବ୍ୟସ୍ତ ଆଉ ସିଏ ଛାଡିିବାକୁ ହ ଆସିଛନ୍ତି ରହୁନି
ନାଇଁ ତାକୁ ଟିକେ ପିଲାକୁ ଟିକେ ଧରିବେ ବାହାରେ ବେଶୀ ଛାଡ଼ିବେନି।
ଏ ନାଇଁ ସେ ଟିକେ ବୁଲିବାକୁ ପଳେଇଲାଗକୁ ପୁଣି ଯିଏ ଛାଡିବାକୁ ଆସିଲା କ ସିଏ ଆଉ ରହୁନି।
ଆଜ୍ଞା।
ପିଲାର ବୁଲିବାରେ ମନ ରହି ଲାଗିଯାଉଥ ସେ ତେଣୁକ ଘରେ ରହିବାକୁ
ସେ ଭାଇ ଆମର ଜଣେ ଛାଡିବାକୁ ଆସିଥିଲେ ସିଏ ଆଉ ଠିଆ ହେଇକି ରହୁଛି ଯେ ଆଉ ବସୁନି। ସେ ବସିଲେ ସିନା ଏଟା କୁ ଛଡି ଆସି
ଓ ଛୋଟ ପିଲାଟି ଠିଆ ହେଇ ପଡୁଛି।
କଣ ଠେସିକି ପୁରା ଠିଆ ହେଇକି ରହିଯାଉଛି ଆଉ ମାନେ ବସୁନି ଆଉ ମାନେ ବସେ କହୁଛି ମୋତେଦି ଛଡ଼ନା
ଓହୋ ତାକୁ ଟିକେ ନେଇ ବାହାରେ ଟିକେ ବୁଲା ବୁଲି କରୁଛ ଆଉ
ହଁ।
ପିଲାଟି ବୋଧେ ଟିକେ ଦୁଷ୍ଟ ଜଣା ପଡୁଛି।
ଯାରୁ
ଆଉ ପୁଅ ଆପଣଙ୍କର ଘରେ ମାନେ କା ଭଳିଆ ହେଇଛି ତାଙ୍କ ବାପା ଭଳିଆ ନା ଜେଜେ ଭଳିଆ।
ନା ତାଙ୍କ ଜେଜେମା ଭଳିଆ
ଆଚ୍ଛା କଣ କହିଲେ ଆପଣ ବୁଝିରେ
କୋଇହ ପୁଅଟି ଆପଣଙ୍କର କାହା ଭଳିଆ ହେଇଛି ଦେଖିବାକୁ?
ପୁଅଟି ଅଧେ ପ୍ରାୟ କହୁଛନ୍ତି ମୋରି ପରିକା ଦିଶୁଛି। ଆଉ ଅଧେ ଲୋକ କହୁଛନ୍ତି ତାର ସାନ୍ତ ପରି ଦିଶୁଛି।
ଆଉ ଅଧେ ଲୋକ କହୁଛନ୍ତି କି ତାର ବାପା ପରି ଦୁଶୁଛି। ଆଉ ଏକ ପ୍ରକାର ପିଲାଟି ଟିକେ ମୋର ବାପଘର ଲୋକଙ୍କ ସହିତ ମିଶି ଯାଇଛି।
ଆଜ୍ଞା ଆଉ ତାର ଦେହ ପା ଭଲ ଅଛି?
ହଁ ଦେହ ପା ଅଛି ଟିକେ ଭଲ ଟିକେ ଅଛି ବର୍ତ୍ତମାନ। ଆଉ ଥଣ୍ଡା ଟିକେ ରହୁଛି ବୋଲି ଟିକେ ତୁଳସୀ ପ ପତ୍ରରେ ମହୁ ମିଶେଇକି ଛେଚିକି ତାକୁ ପିଆ ହଉଛି ଆଉ।
ହଁ କାଶ ତ ଏବେ ସମସ୍ତିଙ୍କି ହଉଛି।
ହଁ-ହଁ। କାଶ ଟିକେ ଏଇ ବର୍ଷା ସିଜନ ପାଇଁ ସମସ୍ତେ ଟିକେ ବର୍ତ୍ତମାନ ବର୍ଷା ସିଜନ ପାଇଁ ଟିକେ ସଂଗ ଦେହ ପା ଟିକେ ଥଣ୍ଡା ସମସ୍ତଙ୍କର ରହୁଛି ଆମର ସେ ଭଉଣୀକୁ ବି ଟିକେ ଥଣ୍ଡା ଧରି ଦେଇଛି। ଆଉ ଆପଣଙ୍କ ଦେହ ପା ଭଲ ଅଛି ନା?
ନାଇ ଦେହ ଟିକେ ଭଲ ନାହିଁ ଟିକେ ଥଣ୍ଡା ହେଇଯାଇଛି ତ।
ଆଚ୍ଛା ଆଚ୍ଛା ଆଉ ସବୁ ଭଲ ଆପଣଙ୍କର?
ହଁ ସବୁ ଭଲ।
ଆଉ କୋଉ ଜାଗା ଆପଣ ବୁଲିବାକୁ ବେଶୀ ପସନ୍ଦ କରନ୍ତି?
ମୁଁ ଏଇ ଯାଏ ଟିକେ ଜଙ୍ଗଲିଆ ଜାଗା ମୁଁ ବି ବେଶୀ ବୁଲେ। ଥିଲୁ ଗୋଟେ ଜାଗାରେ ସେଠି ଯାଇଥିଲୁ ଆମର ଶିମିଳିପାଳ ଜଙ୍ଗଲ ବୁଲିଚୁ।
ଆଚ୍ଛା।
ଆଉ ବାକି ଏଇ ଆମର ଏଇ ଓଡ଼ିଶା ଭିତରେ ଯାହା ଜଣ ଜମତ ବୁଲିବା କଥା।
ଆଉ ଶିମିଳିପାଳ କଣ ଫେମସ ବା ବାଘ ପାଇଁ ନା କଣ?
ହଁ ସେଟା ତ ଶିମିଳିପାଳ ତ କୁହାଯାଏ। ଶିମିଳିପାଳ ହେଉଛି ବାଘର ଘର।
ହଁ।
ଆଉ ସେଠି ବାଘ ଅଧିକା ମାତ୍ରାରେ ରୁହନ୍ତି।
ଆପଣ କେତେଟା ବାଘ ଦେଖିଲେ?
ବାଘ ଆମେ ଯାଇଥିଲୁ ସତ କିନ୍ତୁ ଗୋଟେ କି ବାଘ ଦେଖିନୁ। ଲୋକ କହୁଥାନ୍ତି ହେଇ ବାହାଘର ଗଲା।
ନେଇ ସେ ଚପି ଚପି ଆପଣଙ୍କ ପାଖକୁ ପଳେଇ ଆସିପାରେ।
ଆମେ ତ ଗାଡିରୁୁ ଓହ୍ଲେଇ ନଥିଲୁ ଆଉ ଲୋକ କହୁଥିଲେ ହେଇ ବାଘ ପଳେଇଲା ହେଇ ବାଘ ପଳେଇଲା। କିନ୍ତୁ ଆମେ ଦେଖିଲାକୁୁ ବାଘ ନା ଫାଗ କିଛି ନାହିଁ।
ନାଇଁ ନାଇଁ ସେ ଥିବ ବାଘ ଚପିଥାଏ ସେ ଗାଡି ଦେଖି ଡରି ଯାଇ ଚପି ଯାଇଥିବ। ସିଏ ଯଦି ଆପଣ ଓହ୍ଲେଇ ପଡ଼ିବେ ସ
ଓହୋ। ହଁ ବାଘ ବି ମଣିଷକୁ ଭୟ ସେମାନେ ବି ଇ ଇ ମଣିଷକୁ ଦେଖି
ନାଇଁ ସବୁ ଦେଖଉଛି ମୋବାଇଲ ରେ ଆଜିକାଲି ସବୁ ଦେଖେଇଲାଣି ମାନେ ବାଘ ମାନେ ଜଙ୍ଗଲି ରାସ୍ତାରେ ସବୁ ଗଲାକୁ ଲୋକମାନେ ଗାଡି ରଖି ରଖି ଦଉଛନ୍ତି ଯେତେବେଳେ। ବାଘ ସେଇଟାଇମରେ କଣ କରୁଛି ନା ଛପିକି ଭାସ କିଣି ଭାରି ପ
ବାହାରିକି ପଳେଇ ଆସୁଛି।
ବାହାରିକି ପୁରା ଗାଡିରୁ ଧରିକି ନେଇ ଯାଉଛନ୍ତି ଲୋକମାନଙ୍କୁ।
ହଁ ହଁ ନାଇଁ ସେମିତି ଭୁଲ କେବେ କରିବେନି ଆମର ଏବେ ବି ମାନେ ଜଙ୍ଗଲ ଜାଗା ଠାରୁ ସହରୀ ଜାଗାରେ ବି ବାଘ ଆସୁଛନ୍ତି। ରାତ୍ରି କାଳରେ ଯୋଉମାନେ ସବୁ ଯାତ୍ରା କରୁଛନ୍ତି। ସେମାନେ ଟିକେ ଚତୁର ହବା ଦରକାର। ଆମ ଆମର ଗାଡିରେ ଆମର ଯାଉଛେ କୋଉଠି ଜଙ୍ଗଲୀ ଜୀବଜନ୍ତୁ ଅଛି।
ନାଇଁ ଏମିତି ମୁଁ ବହୁତ ଭିଡିଓ ଦେଖିଲିଣି ମୋବାଇଲରେ ରିଲ ଭିଡିଓ ଗୁରା। ମାନେ ଏମତି ଲୋକ ଜଙ୍ଗଲରେ ଯାଉଛନ୍ତି। ତାପରେ ଗାଡି ଟା ମଝିରେ ଧର ଖରାପ ହେଇଯାଉଛି। ଗାଡି ତାପରେ ଲୋକ ରହିକି ସଜା ସଜି କରୁଛନ୍ତି ସେଇ ଟାଇମ ରେ ଗ ଛୁରୁ ଡେଉଁଛି।
ଆଜ୍ଞା ଆଜ୍ଞା ନାଇ ଆମେ ସତର୍କ ହବାକୁ ପଡିବ କିନ୍ତୁ ଲୋକ ଲୋକ ଅଛନ୍ତି ଆଜି ଯାଏଁ ବି ସେମାନେ ବହୁତ ହୁଣ୍ଡା ଅଛନ୍ତି ଯେବୁନି କି ଆମେରେ ମାନେ ଗଲା ବୁଲିବା ପାଇଁ ସେମାନେ ଟିକେ ଭୟଭୀତ ହେଇଯାଉଛନ୍ତି।
ହଁ ନାଇଁ ଟିକେ ଜଗି ରଖି ଯିବେ ଆପଣ ଆପଣ ଇଆଡେ କହୁଛନ୍ତି ଆପଣଙ୍କୁ ଜଙ୍ଗଲ ପସନ୍ଦ।
ଆଜ୍ଞା। ନାଇଁ ଆମେ ଜଙ୍ଗଲ ପସନ୍ଦ ଆମେ ଟିକେ ଜୀବଜନ୍ତୁ ଦେଖିକି ଆମେ
ନାଇଁ ତାପରେ ଏସବୁ ଭୁଲୁ କଥା ବି କହୁଛନ୍ତି। ଲୋକ ମାନେ ଯୋଉ ଇଏ ସବୁ ଗମେଣ୍ଟ କହୁଛି ଯେ ଏତିକି ବାଘ ଅଛି ଏ ତି କିି ନାହିଁ। କିନ୍ତୁ ଦେଖିଲାକୁୁ ବାକି ଯୋଉ ଲୋକଙ୍କୁ ବାହାରିକି ଧରିକି ନେଇଯାଉଛି ସେ ସବୁ କୋଠୁ ଆସୁଛନ୍ତି। ଏସବୁ ଅଛି ତଥାପି ଟିକେ କଇ ହଉନି। ଜାଣି ପାରୁ ନଥିବେ ସେମାନେ। ବାଘ ବି ଅଛି ଚାରିଆଡେ ବାଘ ବି ହେଇଗଲାଣି ଏବେ ଟିକେ ବେଶୀ ବଢିଗଲାଣି ବାଘ ସଂଖ୍ୟା।
ଆଜ୍ଞା।
ଆଉ ଭାଲୁ ବି ଥିବେ, କହି ହବନି।
ଆଜ୍ଞା।
ଆଉ ଆଉ କଣ ସବୁ କୋଉ ଜ ଏରିଆ ସବୁ ବୁଲିଛନ୍ତି?
ଆଉ ସବୁ ବୁଲାବୁଲି ସରିଗଲାଣି ଆଉ ଏବେ ଯାଇନୁ, ଯିବୁ। ପରେ ଯିବୁ।
ଆଉ ବାହାର ଦେଶ କୁଆଡେ ଟିକେ ବୁଲିଆକୁ ଯାଉନାନ୍ତି?
ପରେ ଯିବା।
ଆଉ ଗଲେ ଆମକୁ ଜଣେଇବେ
ଆଜ୍ଞା।
ହଉ ଯାଆନ୍ତୁ କଣ କରିବେ କରିବା ପଛରେ ପୁଣି କଥା ହବା ଆଉ।
ଆଜ୍ଞା-ଆଜ୍ଞା।
ହ ରହୁଛି ଆଜ୍ଞା ନମସ୍କାର।